ହଁ କଣ କରୁଛୁ କଣ କରୁୁ? ଚୁ କାହା ସାଙ୍ଗ ଗପୁଛୁ ବେ ଓ ହ। ହ ଏତ ର ଆଉ ଆଜି କମ୍ପଟ ଯାଇଥିଲୁ। ହ୍ୟାଲୋ ଆଜି କମ୍ପୁଟର ହେଇଥିଲୁ। ହ୍ୟାଲୋ। ହ୍ୟାଲୋ ଆଜି କମ୍ପୁଟ ଯାଇଥିଲୁ।
ହଁ କହୁନୁ ହଁ ଯାଇଥିଲି ବା।
ଓହୋ।
ଯାଇ ହ୍ୟାଲୋ।
ହଁ କହୁନୁ।
ହଁ ଯାଇଥିଲି ବା କମ୍ପ୍ୟୁଟର ଆଜି ହ୍ୟାଲୋ।
ହଁ ଆଜି ଆଉ କଣ କଣ ପଢ଼ା ଗଲା କଣ କଣ ପଢ଼ା ଗଲା?
ସେ ଆଜି ପଢା ହେଲା ତୋର କଣ କହନି। ଆଜି ସାଇବର ସିକ୍ୟରିଟି। ଡକାଏତି ଚୋର ଚୋରଙ୍କ ବିଷୟରେ ସବୁ ପଢା ଗଲା। ଆଉ ହଲୋ।
ହଁ କହୁନୁ।
ଆଉ।
ଆଉ ଯୋଉ ଆଙ୍କର ଦିନ ତ ଚାକିରି ହେଇଛି। ଏ ଭାରତ ଦିଦି ସବିତା ଦିଦି।
ହଁ ହଁ।
ତାଙ୍କ ଚାକିରି ହେଇଛି ଆଉ।
ତାପରେ ସେ ଆଉ ଆସିବେ ଆଁ।
ନା।
ସେ ଆଉ ଆସିବେନି ନା।
ଆଉ ସେ ଆସିବେନି ସେ ଅଫିସ ରେ ଆଜି ଜଏନ୍ କରିଛନ୍ତି ଆଉ।
ହୁଁ ହୁଁ। ଆଉ ତୁ ତୁ ତୁ ଚାକିରି କରିବୁ କି? ତୁ ଚାକିରି କରିବୁ କି?
ହଁ କହୁନୁ।
ଠିକ୍ ଅଛି ପ୍ରଧାନ ମନ୍ତ୍ରୀ ପ୍ରଧାନ ମନ୍ତ୍ରୀ।
ପ୍ରଧାନ ମନ୍ତ୍ରୀ ନାମ। ହଉ ହଉ ମୁଁ କରିମି ଏଥିରେ ଆଉ। ହଉ ହଁ ହଁ। ପ୍ରଧାନ ମନ୍ତ୍ରୀ ଚାକିରିଟା ମର ପା।
ଓକେ ବୁକିଂ କରିଦଉଛି ଆଉ। ଫର୍ମ ଫିଲ୍ପ ପାଞ୍ଚ ହଜାର। ମାସକୁ ତୁ ତୋର ତୋର ମାସକୁ ଲକ୍ଷେ ଟଙ୍କା ଦରମା ତୁ ତା ଦେହରେ ଉପୁରି ତୋର ଯାହା ପ
ଓହୋ ହଁ। ଏ ଯୋଉ ପ୍ଲସ୍ ଥ୍ରୀ ପାଇଁ ହେଲା। ମୋ ଭଉଣୀ ଟେ ପକେଇଥିଲା ପ୍ଲସ ଥ୍ରୀ। ତାର ଆସିଥିଲା ଗୋଟେ ଜାଗାରେ ଯେ ସେଠି ତାର ଇଚ୍ଛା ନାହିଁ ସେଠି କରିବାର। ବୁଝିଲୁନା। ଯୋଉ ଡାଇଟ ଯାଇ ଆଡମିସନ କରି ହବନା। ଡାଇରେକ୍ଟ ଆଡମିସନ କରିହବ ନା ଆଉ।
ଯୋଉଠି ମାନେ ଯୋଉରା ଯୋଉଠି ଇଚ୍ଛା ହଉଛି ପଢିବାକୁ ସେଇଟା ଗଣମେଣ୍ଟ ନା।
ହଁ।
ସେଇଟା ଗଭର୍ଣ୍ଣମେଣ୍ଟ କଲେଜ।
ହଁ।
ତାହେଲେ ଅନଲାଇନରେ ଯାଇକି କହିବ ସେ କରିଦେବେ।
ମଲଇଛନ୍ତି
ହଁ ଯୋଉଠି କମ୍ପୁଟରରେ ନା
ହଁ। ଜନସେବା କେନ୍ଦ୍ରରେ ଗହଲେ ସେ ପକେଇଦ ତ ଏଇଠି ଓଉ ହୋ ମାନେ ପୁର ସି ବୁକିଂ ତରେ ଥିବ କେତେ ଟ ଦେଇକି ତାଲେ ବୁକିଂ କରିଦେଉ ସିଟଟାକୁ ଆଉ ହଉ।
ଯଦି ତା ଇଚ୍ଛା ଯୋଉ ମାନେ ଜନସେଖା କେନ୍ଦ୍ର ଯାଇଛନ୍ତି ଗଲେ। ସେ କବନି ତୋର ଏବେ ଯୋଉ କଲେଜ ଆସିଛି ସେ କଲେଜ ର ଫିସ୍ ଟାକୁ ନେଇକି ସି ସେ ସିଟ୍ ଟାକୁ ବୁକିଂ କରିଦେବେ ହେଲା।
ଓ ହୋ।
ଯୋଉ କଲେଜ ଚାହୁଁଛୁ ସେ କଲେଜ ତତେ ଯଦି ଧରଲା। ତାହେଲେ ତୋର ଟ୍ରାନ୍ସଫର ହେଇଯିବ ତୁ ତୋର ଯୋଉ କଲେଜ ଚାହୁଁଛୁ ସେ କଲେଜରେ ଆଡମିସ କରିବୁ ଆଉ ହଉଛି ତତେ ପୂର୍ବ କଲେଜ ର ଏଗୁରା ମାନେ କହନ୍ତି ଫିଜ ଟା ଫେରଇଦେବେ ଆଉ ଯଦି ତୋର ତୁ ଯୋଉ କଲେଜରେ ଚାହୁଁଛୁ ସେ କଲେଜରେ ସିଟ ନ ମିଳିଲା ହଁ ପଇସା ତତେ ଦେଇ ଫେରଦେବେ ଆଉ ଏଇଆା ଆଉ
ଓହୋ।
ଯାଇଥିଲି ପୁଲ ଯ
ହଉ। ଆଜି କୁଆଡେ ଯାଇନି ବସିଛି ଆଉ ଆଜି କୁଆଡେ ଯାଇନି। କୁଆଡେ ଯାଉଛି ବସିଛି ବର୍ଷା ହଁ ଯେ ବର୍ଷା ହେଇଗଲେ ହଁ ହେ ହଉଛି। ତିନିଟା ର ପାଞ୍ଚଟା ହେଲା ଛୁଆ ଖେଳୁଛନ୍ତି ଆଉ। ମୁୋଠ ବସିଛି ସେ ଖେଳୁଛନ୍ତି ମୁ ଡାକିଲେ ମୋର ନାଁ ନାବେ ଶଉଟ ବାଉଣ୍ଡ୍ରି ହଁ ପଡିଆରେ ଏ ବକ ଯ ରାରୁ ଢଳେଇରେ ଖେ ଢଳିଆ ଢଳି ପଡିଆରେ ପାଣି ହେଇଯାଇଛି।
ସେଇଆ ଆଉ
ହେ ଖେଳୁଛନ୍ତି ମତେ ରହିଲ ମୋ ନା ତୋ ସହି କଥା ସାହାଜୀ ଦାଦା ଖେଳି ମ ହଁ
ହଁ।
ମୁଁ କଥା ହେଇଯାର ଖେଳିବି ଆଉ
ଆଉ ସେଇଆାଉ କିଏ ଗୋଟେ କହୁଥିଲା କଥା ହଉଛିୁ କାହା ସା ରେ
ହଁ।
ହ ଓ ହୋ ଆଉ। ଆସୁନୁ ଆମ ଆମ ଗାଁ ଆଡେ ଆସୁନୁ ବୁଲିବାକୁ।
ତମ ଗାଁରେ ପହଚିବି।
ଆସୁନୁ ବ ଆମ ଗାଁ ଆଡେ କାଶ୍ମୀର ଅଛି ତୁ ଜାନୁ
କାଶ୍ମୀରୀ କଣ ବେ ହେ?
କାଶ୍ମୀର ଜାମ୍ମୁ କାଶ୍ମୀର ରେ ଆମ ଘର ପାଖପ ତୁ ଜାନୁ।
ନା ବେ। ତମ ଘର ପା ତମ ଘର ପାଖରେ ଯା ଜାମ୍ମୁ କାଶ୍ମୀରି।
ଆଉ ମୁଁ ପା କାଲି ଯାଇଥିନି। ଆଜି ଆଜି କମ୍ପୁଟର ଫେରି ନି ଯୋଉ ଖରାରେ ଗରମରେ ପହଲା ର ମୋର ପଳେଇନୁ ଜାମୁ କଶ୍ମୀର ଆଉ ଟିକେ ବରଫ ପାହାଡରେ ବୁଲି ବୁଲା କି ଆଇନୁ।
ଆଉ ମତ ଟିକେ ଡାକୁନ ମୁଁ ଯିମି।
ଆ ସେ ବି ତତେ ଡାକୁୁଛି ଆଇ କାଲି ନହେଲେ ଯଦି ଖରା ହବ ପଳେଇ ଆସିବୁ ହେଲା ଆଜି ଗନେ ଶୀତ କରିବ। କାଲି ପଳେଇ ଆସିବୁ ଆମ ସାଙ୍ଗରେ କମ୍ପୁଟର ସାରୀ ଆଜି ତୁ କମ୍ପୁଟର ସାରୀ କେତେବେଳେ ଗଲୁ? ଏହେ ହ ତୁ ବନ୍ଦ ଥାଉ ତୁ ପଳେଇ ଆସିବୁ।
ଆଜି ଆଜି ଗଲି କମ୍ପ୍ୟୁଟର କେତେ ଜାଣିଲୁ ନା? ଆଜି କମ୍ପୁଟର ଗଲି କେତେବେଳେ ଜାଲୁନା? ଆଜି ସାଢେ ବାରଟା ରେ ଛୁଟି ହେଲା ସେ ସାଢେ ଗୋଟେରେ ଗଲି।
ଓହୋ ସେଠି ବସିକ ଟିପିଲୁ ଆଉ
ଟିପିଲି ଆଉ ୱାଇଫାଇ ଆଣି
ହଁ ରାଜୁ କଣ କହନି ତୁ ଘରେ କହିଦେଇକି ପଳେଇ ଆସିବୁ ଯାଉଛି ବୋଲି ତୁ ଘରେ କହିଦେଇ ଆସିବୁ ପଳେଇ ଆସିବୁ ମୁଁ ଦ ମୁଁ ଯାଉ ମୁଁ ଏବଂ କାଶ୍ମୀର ଯାଉଛି କହି ଦେଇ ପଳେଇ ଆସିବୁ ସଇଲା। ତୋର ଏଠି ବରଫ ପାହାଡରେ ବୁଲି କି ଖାଇ ପିଇ କି ଯିବୁ ଆଉ।
ଓହୋ। ତ ତୋ କେତେ ଟଙ୍କା ଆସିଚି ଯୋଉ କଲ୍ ରେ କଥା ହଉଥିଲୁ?
ଶୁଭୁ ନେଇ? ହଁ ହଁ ବୁଜିଲି ମୋ ମୋର ପ୍ନାସୋ
ପାଁସ କାଲିିବା ସାଢେ ଚାରିଶହ ଟଙ୍କା ଆସିଥିଲା।
ସେଇଟା ପୁଣି କଣ ହେଇଗଲା ପା? ଆ ସେଟା ଆସି ନଥିଲା ଶୁଣ ସେଟା ସେଇଟା ସା ଚାରିସହ ପୋ ପ୍ରୋସେସିଂ ରେ ଥିଲା ତାପରେ ପୁଣି ପାନ୍ସ ହେଇକି ପଳେଇ ଆଇଲା। ଆଉ କଣ କହୁଛୁ? ହାଲୋ। ହ୍ୟାଲୋ। ହଁ ଏୟା କଁ ଆଉ କଣ ହଁ। ତୁ କା ଅଲଗା ମାନେ ଖୋଲି ଦେଇଛୁ ବୋଧ ସେ ଶେଷ ନାଇ ଶୁଭୁନି ତୋ ଭଏସ କିଛି। ସେ କଲ କୁ ଆସିକି ଏ କର ଶୁଭିବ ଭଏସ। ହଁ। ଆବେ ସେ ଆପକୁୁ ଯାଇଁକି ସେ କଲ ଟା ବାହରି କର। ଶୁୁଭୁ ନି ସେଥି ପାଇଁ ହଁ। ହ୍ୟାଲୋ। ହ୍ୟାଲୋ ସେ ଏପ ଟାକୁଯାଇକି ଇଏ କର। ଏପ ଟାକୁ ଯାଇକି କଲ ଇଏ ବାହାରି କର ଯାଇ ଶୁଭିବ ନହଲେ ଶୁଭିବନି। ତ ସେ ଆପ ଟାକୁ ଆସବେ ଶୁଭୁ ନାହିଁ କିଛି। ଏଇଆ ହେଲା କଥା ଆଉ କଣ ସବୁ କହିବି। କିଛି ବି ଶୁଭୁ ନାହିଁ। ବାଲବିୟ। ସରେ ସେ ଆପଟାକୁ ଓପନ କର। କିଛି ଶୁଭୁ ନାହିଁ ତମର। ନା ନେଟ ସରିିକଲା। ନା ଅସୁବିଧା କଣ ହେଲା?